ହ୍ୟାଲୋ ହ୍ୟାଲୋ ମ୍ୟାଡ଼ାମ ନମସ୍କାର।
ନମସ୍କାର ଶୁଭ ସନ୍ଧ୍ୟା କେମିତି ଅଛନ୍ତି?
ବଢିଆ ଅଛି ଆପଣ? ଆଉ କୋଉଠି କହୁଛନ୍ତି ଆପଣ?
ଯାଜପୁରରୁ କହୁଛି।
କଣ କରୁଛନ୍ତି?
କିଛିନାଇ ବାସ୍ ଘରଦ୍ୱାର ଓଳା ଓଳି କରିକି ବସିଛି।
ଘରେ ସବୁ କିଏ ଅଛନ୍ତି? ଆ ଝିଅ କେତେ ବର୍ଷର?
ଛ ବର୍ଷର।
ଷ୍ଟାଣ୍ଡାଡ୍ ଟୁ ଥିବ ନା ଝିଅଙ୍କର ନାଇଁ କି?
ସାନଟାର ଫୋର୍।
ଆଉ କଣ କରନ୍ତି? ଆଉ କଣ କରୁଥିଲେ ଆଜି ଦିନ କେମିତି କଣ କାଟିଲେ?
ହମ। ଆଜି ସେ ବର୍ଷା ହଉଚି ଖରା ବି
ନାଇଁ ଏପଟେ ଖରା ନାଇଁ ଆଜି ତିନି ତିନି ଚାରି ଦିନ ହେଲାଣି ବର୍ଷା ହଉଛି। ଘଡଘଡି ବର୍ଷା ଜୋର ହଉଛି।
ଘର ସକାଳୁ ଖରାଛି। ଆମର ସେଠି ତିନିଟା ବେଳୁ ବର୍ଷା ହେଉଛି ସକାଳ ବେଳୁ ଖରା ହଉଛି।
ହଁ ଲୁଗାପଟା ଶିଖେଇିବାକୁ ଅସୁବିଧା ବି ହଉନଥିବ
ନା ଲୁଗାପଟା ସବୁ ସକାଳେ ଧୋଇକି ଶୁଖେଇଦେଉଛି ଦିଟା ଭିତରେ ଶୁଖି ଯାଉଏ ତାପରେ ଦେଖଲାବେଳକୁ ବରସା
ହଁ ଏପଟେ ବର୍ଷା ତ ହଉଛି ଏମତି ସେ ଲୁଗା ବି ଶୁଖେଇ ହଉନି କଣ କହିଲେ?
ଆପଣ କୋଉଠି କହୁଛନ୍ତି?
ମୁଁ ଭୁବନେଶ୍ୱରରୁ।
ଆଛା ହଁ ଆଜି ଭୁବନେଶ୍ୱରରେ ବହୁତ ଜୋରରେ ଵର୍ଷା ହେଉଛି।
ହୁଁ ଭେଶ ତ ସବୁ ଅସୁବିଧା ଘର ଭିତରେ ରହିକି, ସବୁଛିି ଖାଇବାକୁ ପଡୁଛି। ଆଉ କଣ ରୋଷେଇ ଆଜି କରିଥିଲେ?
ଡେଲି ବାଟ ଖଇକି ବଧଣି ଅଛି ଲଜା କାନ ରୁ
ଡି ଆଡକୁ ଖଚରେ ଅମୃତା ଭଣ୍ଡା ଆଳିବ ଚୁଡ଼କୁ ଚୁଣି ଇ ଘଣ ପାଲ କରିଥିଲେ ଆଉ ଆପଣଙ୍କର ଆଜି କଣ ଥିଲା !
ଆପଣ ଫ୍ୟାନ ଆଗରେ ବୋଧେ ବସଛନ୍ତି, ମାନେ କଥା ଟା କଟି କଟି ଯାଉଛି! ହଁ ଫ୍ୟାନ ଆଗରେ ବସିଲେ ହଁ କୁହନ୍ତୁ!
କହିଲି ଆପଣ ଆଜି ମଧ୍ୟାହ୍ନ ଭୋଜନରେ କଣ ଖାଇଥିଲେ?
ଆମେ ଆଜି ଖାଇଛୁ, ଯଉ ଭାତ ଛୁଇଁ ଆଳୁ ବ ଛୁଇଁ ଆଳୁ ବଡ଼ି ପଡିିକି ଯୋ ବେଶର ଆଉ ପୋଟଳ ଆଳୁ ଭଜା, ଆମ୍ବ, ପାମ୍ପଡ, ସାଲାଡ ଏମିତି ଆଉ। ଭାଇନା ବି ଆପଣଙ୍କର?
ଗୁଦଛି ବ୍ୟାଙ୍କ ଫାଇନାନ୍ସ ଲାଇନ୍।
ହ ଆପଣଙ୍କ କଣ ହାଉସ ୱାଇଫ?
ହଁ। ଆଉ କଣ କୁହନ୍ତୁ ଘରେ ଆଉ ସମ ଖାଲି ଆପଣ ଏକୁଟିଆ ଶାଶୁ ଶାଶୁ ଅଛନ୍ତି।
ଶଶୁର ନାହାନ୍ତି ନଳନ୍ଦ ମଝି
ହଁ।
ହୁଁ।
ତମେ କ ତମେ କେ ବଡବୋହୁ?
ମୁଁ ସିଙ୍ଗଲ ଜଣେ।
ହଁ ଭଲହେଲା।
ଆପଣ ବୋଧେ ବ ବଡ ନା ସା
ମୁଁ ସାନ।
ହୁଁ। ଆଉ ଘ ଆଉ ଘରେ ସବୁ କିଏ କିଏ ଅଛନ୍ତି?
ଘରେ ଆମର ଏକ୍ଟୁଆଳି ଆମ ଘର ହଉଛି ଶାଶୁଘର ହଉଛି ଖୋର୍ଦ୍ଧା। କିନ୍ତୁ ଆମର ବିଜନେସ ଯେହେତୁ, ଏଇଠି ପିଲା ପାଠ ପଢୁଛନ୍ତି ଆମେ ଭୁବନେଶ୍ଵର ରହୁଛୁ। ଓ ଆଉ ଘରେ ଶାଶୁ ଶଶୁର ଶେ ଏଠି ଗାଁଠି ଶାଶୁ ଶ୍ୱଶୁର ଅଛନ୍ତି ଜଏଣ୍ଟ ଫ୍ୟାମିଲି ନା ଦାଦା ଶ୍ୱଶୁର ତିନିଟା ଶାଶୂ ଅ ଦାଦା ଶ୍ୱଶୁର ସବୁ ଅଛନ୍ତି, ପିଲାମାନେ ସବୁ ତାଙ୍କର ପିଲାମାନେ ସବୁ ବାହାରେ ସେ ଯିଏ ଯୁଆଡେ ଜବ କରୁଛନ୍ତି, ଘରେ କେବଳ ଗୋଟେ ନଣନ୍ଦ ଅଛନ୍ତି ଦାଦ ଶ୍ୱଶୁର ଙ୍କ, ମୋର ନିଜନ ନନ୍ଦ ନାହାନ୍ତି ଉଁମ ମୋର କେବଳ ଆମେ ଦି ଭାଇ ଆମର ନଣଦ ନାହିଁ, ସେ ଦା ଶଶୁରଙ୍କର ଗୋଟେ ନଣଦ ଆଉ ଗୋଟେ ଦିଅର ଘରେ ଅଛନ୍ତି, ଜଏଣ୍ଟ ଫାମିଲି। ମିଶିକି ଅଛୁ ନା ସମସ୍ତେ
ଆଉ ଆଜି ତ ଗୁରୁବାର ଅଛି ରାତିରେ କଣ ଭାତ ନା ରୁଟି?
ହଁ ନାଇଁ ପିଠା ହବ। ଆଉ ପିଠା ବୋଟ ଆଳୁ ତରକାରୀ ହବ, ତମର?
ଆ ମୋର ସେଇ ଆମର ରୁଟିି
ଓହୋ ଦିନରେ ତ ରୁଟି ଖାଇଥିଲେ। ମୁଁ କହିଲି ଦିନ ବେଳାର ରୁଟି ଏଇନା ରୁଟି ଖାଇବ।
ହ ଚଳିବ
ମାନେ ଶାଶୁ ଶଶୁର ବି ଶାଶୁ ବି ଚଳେଇ ଦିଅନ୍ତି। ହଁ ଜନ ଜଣଙ୍କୁ ଭାତ ଖାଇବା ପାଇ ଭଲ ହଁ
ହଁ ବେଳେ ବେଳେ ଇଚ୍ଛା ହେଲେ ଏଇ ପାାଗରେ ବର୍ଷା ପାଗରେ ପରଟା ଆଉ ଚା କରିକି ବି ଖରାବେଳେ ଖାଉ। ଯାହା ଈଛା ହୁ।
ହଁ। ଏଇନା କଣ ରୁଟି ଏଇନା ହବ ରୁଟି ରୁଟି ଆଉ କଣ କରିବେ?
ଦଳିକି ରଖିଥିଲି ଖରାବେଳୁ ଅଛି ଡାଲମା ଅଛି।
ହଁ।
ଆଉ କିଛି କରିଆ ସେ ଅଛି ଅଟା ଦଳା ଅଛି ଖାଲି ପରଟା ହରିକା ହବ।
ହଁ।
ହୁଁ
ହଁଉ ଛୁଆ
ଝିଅ ବସିକି ଏଇନା ପାଠପଢୁଚି ତାର ବୋହୁତ ପାଠ ତ ଅଧା ପାଠ ଏଇନା ପଢିଦିଏ। ଆଉ ସଞ୍ଜ ଦେବା ଟାଇମ ରେ ପାଠ ପଢା ଟିକେ ବନ୍ଦ କରେ ପୁଣି ସଞ୍ଜ ଦେଇ ସାସାଇଲା ପରେ ମୁଁ ପୁଣି ତାକୁ ବସି ପଢା
ହୁଁ ହୁଁ ତମେ ପଢାଅ ତାକୁ ନା ଟିଉସନ ଯାଆନ୍ତି?
ନା ନା ଟିଉସନ ମୁଁ ପଢାଏ।
ଓହୋ ଛୋଟ ପରିବାର।
ହୁଁ ଛୋଟ ପରିବାର ସୁଖୀ ପରିବାର।
ହଁ ଯାହା କହିଲେ। ଆଉ କୁଆଡେ କଣ ବୁଲା ବୁଲି କରିବାକୁ ଯାଇଛ ଛୁଟିରେ? ଛୋଟ ପରିବାର ହଁ ମୋର ଗୋଟେ ତିନି ବର୍ଷ ର ଝିଅଟିଏ। ଏ ଛୋଟ ପରିବାର କଣ କହିଲେ ଆମେ ମିଶି କି ଏ ଏଠି ବି ଭୁବନେଶ୍ୱରରେ ଆମେ ମିଶିକି ଦି ଭାଇ ଅଛୁ। ମାନେ ଦି ଯାଆ ଯାକ ମିଶିକି ଅଛୁ ଗାଁରେ କିଏ ଶାଶୁ ଶଶୁର ଅଛନ୍ତି। ଯ-ଯେହେତୁ ଯଏଣ୍ଟ ଫ୍ୟାମିଲିରେ ସମସ୍ତେ ସେଠି ଶାଶୁ ଶ୍ୱଶୁରଙ୍କ ପାଖରେ ଅଛନ୍ତି। ଗାଁ କୁ ଗଲେ ମାନେ ଉଁ କୋଡିଏ ପଚିଶ୍ ଜଣଙ୍କ ପାଇଁ ଆମର ର-ରନ୍ଧା ହୁଏ। ମାନେ ଏତେ ଲୋକ। ହୁଁ ଗୋଟ ସେ ଫ୍ୟାମିଲି। କିନ୍ତୁ ବାପ ଘରେ ଆମର କମ୍ ଲୋକ ବାପ ଘରେ କମ୍ ଲୋକ ମାନେ ଦି ଚାରି ଜଣ ହେଇଗଲେ ଆମର ସଇଲା ଲୋକ। କିନ୍ତୁ ବ ଆମେ ଯେହେତୁ ବଡ ଫ୍ୟାମିଲି ବାହା ହେଇଯାଇଚୁ ବି ପ୍ରଥମେ ପ୍ରଥମେ ଭୟ ଲାଗିଲା ଦେଖିକି। ଆମେ କରିପାରିବୁନି ଏସବୁ ଜିନଷ।
ତାପରେ ଆଡଜଷ୍ଟ ହୋଇଯାଇଥିବ ଆଉ।
ହଁ ଆଡଜଷ୍ଟେ ତଥାପି ସ ମାନେ ଶାଶୁ ମାନେ ମାନେ ଖୁଡି ଶାଶୁ ମାନେ ବୋହୁତୁ ଉ ଭଲ ସିଏ ମାନେ କାମ କରିବାକୁ ଆଜି ପର୍ଯ୍ୟନ୍ତ ଦେଇନାହାନ୍ତି ସିଏ ସବୁ କରି ନେଇଯାଆନ୍ତି ମାନେ ଯେହେତୁ ଜାଣିପାରନ୍ତି ଏମାନେ କରିପାରିବେନି ଗହଳି ଧଡପଡ ହେଇକି କିଛି କାମ କରିପାରିବେନି ତ ସେମାନେ ସବୁ ଅଡଜଷ୍ଟ କରିଦିଅନ୍ତି। ତଥା ଆମେ ଖାଲି ହେଲପର୍ ଭଳିଆ ରହୁ ସାଇଟରେ ଆଉ। ସାଇଟରେ ଖାଲି ଏଇ ଜିନଷଟା ଯୋଗେଇ ଦିଅ ଏଇ ଜିନିଷଟା କରିଦୋଉ ଏଇଆ କରଦୋଉ ଆଉ କିନ୍ତୁ ସ୍
ଏତେ ବଡ଼ ପରିବାର। ଏତେ ବଡ଼ ପରିବାର ସମସ୍ତେ ତ ଚିକେନ ହରିକା ଖାଉଥିବେ ତ କେତେ କେଜି ଆସେ ଚି ଚିକେନ ହେଲା କି ମାଛ ତମ୍ କେତେ କେଜି ଆସେ?
ଚିକେନ ହେଲେ ଧିନିଅ ତିନି ଚାରିଠୁ କମ ନୁହଁ। ଚାରି ହେଇଗଲେ ଦି ଟାଇମଟେ ଖାଇବେ। ଆଉ ତିନି ହେଲେ ସେ ଗୋଟେ ଟାଇମ ଖାଇକି ଯୋଉମାନେ ପ୍ରାୟତଃ ଘରେ ମୋ ଶାଶୁ ର ଚିକେନ ମଟନ୍ ଖାଆନ୍ତିନି ଆଉ ସମସ୍ତେ ଖାଆନ୍ତି ମୁଁ ତ ଟୋଟାଲି ଖାଏନି ନା ମାନେ ମୁଁ ପୁ ପୁରା ସାଧା ପାଟି।
ଆଚ୍ଛା।
ଆଉ ସମସ୍ତେ ଖାଆନ୍ତି ଆଇଁଷ! ମାଛ ଫାଛ ହେଲେ ଆମର ତ ନିଜର ମାଛ ଚାଷ। ସେ ମାଛ ବାପା ଆଣନ୍ତି ହେରି
ଏ ଭୁବନେଶ୍ୱରରେ ବିଜନେସ କି ବିଜନେସ?
ଆମର ଗୋଡାଉନ ମାନେ ସବୁ ଗ୍ରୋସରୀ ଆଇଟମ ଗୋଡଡାଉନ ହେଇଛି। ଭାଇ ଆମର ବଡ ଭାଇ ଫାଇନାନ୍ସ କମ୍ପାନୀରେ ସେ ବି ସେଇ ଜବ୍ କରୁଛନ୍ତି।
ହଁ। ସେ ଯୋଉ ଚିକେନ ଘରିକା ହୁଏ, ମାନେ କଣ ବଡ ବଡ କଢେଇ ବସେ?
ହଁ ବହୁତ ବଡ କଢ଼େଇ ବସେ।
ଅଛି ଘରେ ସବୁ ଆ
ହଁ ହଁ ଯେହେତୁ ହଁ। କୋଡିଏ ପଚିଶ ନା ନିହାତି ଭାବରେ ଥିବ। ଆଉ ମୁଁ ତ ପ୍ରଥମେ ଦେଖିଲି ଆମର ମାନେ ଉଁ ଯେତେବେଳେ ଦେଖିଲି ମୁଁ କହିଲି ଭୋଜି ବୋଧେ ହୋଉ ଚି ଆଙ୍କ ଘରେ କିନ୍ତୁ ବଡ ଫ୍ୟାମିଲି ଦେଖ ଖାଇଲା ବେଳୁକୁ ଶେଷ।
ଆରେ ଆରେ ଭଲ ଲାଗୁଚି ତମକୁ ଦେଖିକି ସବୁ ଆଶ୍ଚର୍ଯ୍ୟ ଲାଗୁଥିବ।
ପ୍ରଥମେ ପ୍ରଥମେ ଅବାଗିଆ ଲାଗୁଥିଲା ଏବେ ସବୁ ଇଏ ହେଇଗଲାଣି ଆଉ ଏତେଟା ଲାଗୁନି। ଗହଳି ଯେତେବେଳେ ଘରେ ଗହଳି ହେଇଯାଏ ଭଲ ଲାଗେ।
ଯିଏ ପାଏ ଆମ
ଆଉ
ବଡାବାପା ମିଶିକି ଆ
ହଁ। ହଁ।
ଆମେ ଯେତେବେଳେ । ଆମର ସେଇଠି ହେଇଥିଲା ଏମତି ପଣ୍ଡା ବସିଲା ଚୁଲି ଇଏ ହେଲା ବେ ଆମର ଗୋଟେ ଏଗାରରେ ଭୋଜି ଦିଆ ହୁଏ।
ହଁ ହଁ।
ଆମର ଯୋଉଦିନ ଆମେ ଜେଜେ ମା ଯିବାର ଆମେ ତିନି ଦିନ ପରେ ତିନି ଦିନ ଏତେ ଅଁ ଠିକ୍ ସେ ମନେ ପଡୁନି ତିନ ଚାରି ଦିନ ପରେ ଯାଇକି ଆମେ ପହଞ୍ଚି
ହଁ।
ଯେତେବେଳେ ପହଞ୍ଚିଲୁ ଖରା ବେଳ ଯୋଉ ଖାଇବାଟା ହେଇଥିଲା ମୁଁ ଭାବିଲି କି ଏଇ ଏଗାର ଭୋଜି ଟା ଆ ଜି ହୋଉଛି।
ହଁ ମାନେ ମା
ଦଶ ଜଣଙ୍କର ନାତି ନାତୁଣୀ ଏଁ ଦାଦା ବଡାପା ବାପା ତାଙ୍କ ବାବା ମାନେ ଖୁଡି ବଡମା ସବୁ ମିଶିଲା ବେଳୁକୁ ଆମର ମିନିମମ୍ ଶହେ ପାଖାପାଖି।
ହଁ ମାନେ ବେଳିକିଆ ହଁ ହଁ।
ତୁ ଦେଖିଦେଇକି ମୁଁ ଭାବିଲି କି ଏତେ ଆଉ ମୋର ପା ଜ୍ଞାନ ଗୁଣ ନାହିଁ ମୁଁ ମୁଁ ଭାବିଥିଲି ସେଇ ଯୋଉ ଏଗାରର ଯୋଉ ଭୋଜି ଟା ସେଇଡା ବୋଧେ ଆଜି ।
ଆମର ବି ବ ଆମ ବାପ ଘରେ ବୋହୁତ ବଡ ଫ୍ୟାମିଲି କି ତନର ସବୁ ବା ମୋ ବାପା ଆରିକା ସବୁ ଆ ଗା ଅଲଗା ରୁହନ୍ତି।
ହଁ।
ଆଚ୍ଛା ହୋଉ ମୁଁ ଯାଉଚି ଟାଇମ୍ ହେଇଗଲାଣି ମୁଁ ସନ୍ଧ୍ୟା ଦେବୀ।
ଆଜ୍ଞା ମୁଁ ବି ଯାଉଚି ରହିଲି ଆଜ୍ଞା ନମସ୍କାର।